ନସ୍ସ୍ତେ
ହ୍ୟାଲୋ
ହ୍ୟାଲୋ
ହଁ କୁହ କଣ କରୁଛ
ବସିଥିଲି ତମେ କଣ କରୁଚ?
ମୁଁ ଏଇ ଶୋଇକି ଉଠିଲି ଆଉ କଣ ଖାଇଚ?
ମୁଁ ଆମର ହେଇଥିଲା ଭାତ, ଡାଲି, କଠା ତରକାରୀ ଆଉ କଦଳୀ କଷା ସବୁ ହେଇଥିଲା ଆଉ।
ଓହୋ ଏବେ କଣ? ଆମର ହେଇଥିଲା ଭାତ ମାଛ ତରକାରୀ ଆଉ ତମର କଣ ଏବେ କଠା ହଉଛି କି ସିଆଡେ?
ହଁ ଏବେ ହଉଚି।
ଓହୋ ଆଉ ବର୍ଷା ଉଠେଇଚି ତମ ସିଆଡେ।
ହୁଁ ମୁଠେଇକି ଆସିଲାଣି।
ଆମ ଏଠିତ ଉଠେଚି ଏଇ ଘଡଘଡି ମାରୁଛି। ହବ ବୋଧେଆଉ
ହଁ ହେଇଯାଆନ୍ତା ଭଲ ହୁଅନ୍ତା ଏତେ ଗରମରେ ପାଗଳ ହେଇଯିବ ମଣିଷ।
ହଁ ବର୍ଷାତ ହଉନି ହଉଚି ଟିକେଟିକେ ପୁଣି ଛାଡି ଯାଉଚି ପୁଣି ଯୋଉ ଗରମକୁ ସେଇ ଗରମ ଆହୁରି ଅଧିକ ଗରମ ହଉଚି।
ହଁ ପବନ ଆସିକି ତାକୁ ଉଡ଼େଇ ନଉଚି କେମିତି ହବ?
ହଁ ଆଉ ତମ ଘରେ ସବୁ କିଏ କିଏ ଅଛନ୍ତି?
ଘରେ ମାମା ଅଛନ୍ତି ଜେଜେମା ଅଛନ୍ତି ଆଉ ମୁଁ।
ଓହୋ ଆଉ ସମସ୍ତିଙ୍କ ଦେହ ଭଲ ଅଛି?
ଓ ତମର ଘରେ ସମସ୍ତଙ୍କ ଦେହ ଭଲ ଅଛି?
ହଁ ଭଲ ଅଛି ଆଉ ଏବେ କଣ କରିବ?
ଏବେ ଏଇତ ବସିଥିଲି ଯ ଯିବି ଟିକେ ବାହାରକୁ ବୁଲିକି ପଳେଇ ଆସିବି।
ନାଇଁ ନାଇଁ କଣ ପଢୁଥିଲ ତାପରେ କଣ କରିବ?
ହଁ ଏବେତ କିଛି ଭାବିନି ଏମ ସି ଏ କରିବାର ଦେଖୁଛି ଦେଖିବା ଆଉ
ଓହୋ କୋଠି କୋର୍ସ ଫୋର୍ସ ନବ କିି?
ନା ଏବେ ତ
ହଁ କୁହ
ଏବେତ କିଛି ଭାବିନି ଦେଖେ ଘରେତ ମନା କରୁଛନ୍ତି ଦେଖିବା କଣ ହବ ଆଗକୁ ମୁଁ ଜାଣିନି ସିଓର ନୁହଁ।
ଓହୋ ଓଜେଇ ଏକ୍ସଜାମ ଦେଇଥିଲ।
ନାଁ ଓଜେଇ ଫର୍ମଟା ମୁଁ ଆଉ ଧ୍ୟାନ ଦେଲିିନି ସେ ଡେଟ ପଳେଇଲା ତାର।
ହଉ ଓଜେଇ ଏକ୍ଜାମ ଟା ଦବା କଥା ନା ନହେଲେ ସେ କେମିତି କରିବ।
ହଁପା ଭୁଲ ହେଇଗଲା ଦେଖିବା ଆଉତ ସେକେଣ୍ଡ ରାଉଣ୍ଡ ବାହାରିବନି ସେ ଆର ବର୍ଷକୁ ଅପେକ୍ଷା କରିବି ଆଉ।
ହଁ ସେକେଣ୍ଡ ରାଉଣ୍ଡ ବାହାରିବ କି ବୋଧେ କହୁଥିଲେ ଏଇ ସେପ୍ଟେମ୍ବର ଭିତରେ ବାହାରିବ ବୋଲି।
ବାହାରିବ ଦେଖିିଆ ନହେଲେ ସେତିକି ବେଳେ ପକେଇଦେବି।
ହଁ କହୁଥିଲେ ତ। ବାହାରିବ ବୋଲି
ହୁଁ ହୁଁ ଆଉ ତମର କଣ ପ୍ଲାନିଂ
ନାଇଁ ମୋର ତ ପ୍ଲାନିଂ ଥିଲା ବି ସିଏ ପରେ ବିଇଡି କରିଥାନ୍ତ ବୋଲି। ତାପରେ ସବୁ ମନା କଲେ। ଭାଇ ମାନ କହିଲେ ନାଇଁ କରନି ବା କିଛି ଲାଭ ନାହିଁ ଓଜେଇ ବି ପକେଇ ଦେଇଥିଲେ ନା ହେଲେ ସେ କଟ ଡିଷ୍ଟାନ୍ସରେ ଦେଖିବା କଣ ହଉଛି ଆଉ।
ହୁଁ ଉଁ ହଁ ଦେଖିବା କଣ
ହଁ ଏଇ ଯୋଉ ଗରମ ଯେମିତି ହଉଛି ମଣିଷ ବଞ୍ଚି ପାରିବନି ଆଉ।
ହୁଁ ହୁଁ ହଁ ବହୁ ଏ ଏଥରକ ତ ବହୁତ ଗରମ ପଡିଛି।
ଆଉ କୁଆଡେ ବୁଲିବାକୁ ଯିବ?
ଏ ଗରମରେ କିଏ ମରିବାକୁ ଯିବଥାଉ
ନାନା ବୁଲିବାକୁ ବୁଲିବାକୁ
ସେଇଆାପା କହୁଛି ଏତେ ଗରମ ହଉଚି ବୁଲିବାକୁ ଗଲେ ଏକାଥରେ ମଣିଷ ସେଇଠି ଚାଲିଯାଇଥାନ୍ତା।
ହଁ ଛୁଆ ଯ ସମସ୍ତେ କେତେ ବୁଲିଛନ୍ତି କେତେ ଆଡେ ବୁଲିଛନ୍ତି ସମସ୍ତେ।
ସେଇ ସନ୍ଧ୍ୟା ବେଳେ ସେଇ ସନ୍ଧ୍ୟା ବେଳେ ଯଦି କୁଆଡେ ଯିବ ଯଦି ଯିବ ନହେଲେ ନାଇଁ ହ
ହଁ ଏଇ କୁଆଡେ ଯାଇ ଯେେ ସେଇ ମାର୍କେଟ ଫାର୍କେଟ ଯିବା ଆଉ କୁଆଡେ ଯିବ ଯେ
ହଁ
କଣ ଟିକେ ଖାଇବା ପିଇବା କରିବା ପାଇଁ ଆଉ କଣ।
ହୁଁ ଉଁ
ଆଉ ତମ ଦିଦି ମାନେ କଣ କରୁଛନ୍ତି ଆଉ ତମ ଭାଇ?
ଭାଇ ତ ଜବ କରୁଛନ୍ତି ଆଉ ଦିଦି ମାନେ ବି ସବୁ ସେମାନେ ସବୁ ବାହା ହେଇଯାଇଛନ୍ତି।
ଓହୋ ଖାଲି ତମେ ଅଛ ଆଉ।
ହଁ।
ଓହୋ ଆଉ କୁଆଡେ ଯିବେନି ଯିବ ନା ବୁଲିବାକୁ ରଜରେ ନା ଯିବନି।
ଦେଖିଆ ଯିବା କୁଆଡେ ଆଉ। ଆଉ ତମ ରଜ ସପିଂ ରଜ ସ
ନାଇଁ ମଁ ଏପ ତ ନା ହେଇନି ହବ ରଜ ଆସୁ ହବେ ଅଛି ଦଶ ଦିନ।
କଣ କଣ ନବ ଭାବିଛ?
କଣ ସେଇ ଡ୍ରେସ ଫ୍ରେସ କଣ କିଣିବା କଥା ଆଉ ଟିକେ ପାର୍ଲରରେ ଯିବା କଥା ଆଉ କଣ? ଆଉ ତମେ ଆସିବ ରଜରେ ଆମେ ପୋଡପି ପିଠା ଖାଇବା।
ହଁ ଦେଖିବା ଯିବା।
ହଁ। ଆଉ ତମ ଜେଜେମା କଣ କରୁଛନ୍ତି?
ଜେଜେମା ଶୋଇଛନ୍ତି ମାମା ବି ଶୋଇଛନ୍ତି। ମୁଇ ବସିକି ଫୋନ ଦେଖୁଥିଲି।
ତାଙ୍କ ଦେହ ଭଲ ଅଛି।
ହୁଁ ସମସ୍ତେ ତମ ଦେହ ଭଲ ଅଛି।
ଆଉ ବି ଶି ଏ ରେ ତମର କେତେ ପରସେଣ୍ଟ ରହିଲା?
ମୋର ଅ ଏଇଟି ଏଇଟି ରହିଲା।
ହଁ ହଁ। ମୋରି ବି ସେଇ ଏଇ ପଏଣ୍ଟ କେତେ ଜିପି ବୋଧେ
ହଁ ମର ବି ସେଇ ସେମ୍।
ଆଉ ଗରମ କେମତି ହଉଛି? ଏସି ଫେସିି ଅଛି ନା।
ହଁ ଏ ସି ଏଇ ଲାଗି କେତେ ଦିନ ହେଲା ଚାରି ପାଞ୍ଚ ଦିନ ହବ ଲାଗିଛି ଗରମ କଥା ହଉ କୁହନା ସେ ଯୋଉ ବାଗିଆ ହଉଛି ତାକୁ ଆଉ କହିହବନି।
ହଁ ଆଉ ଆମ୍ବ ଖାଇଲାଣି ନା।
ହଁ ଆମ ଗଛରେ ହେଇଥିଲା ଆମ୍ବ ଆ ତାକୁ ହଁ
ଓହୋ କେତେ ଆମ୍ବ ହେଇଛି
ବହୁତ ସାରା ହେଇଥିଲା ଏ ଥରକ ପୁରା ମିଠା ବଢିଆ ବା
ହଁ ଏଥରକ ତ ବହୁତ ବହୁତ ଆମ୍ବ ହେଇଛି ସବୁ ଗଛରେ ଏବେ ବହୁତ ଆମ୍ବ ହେଇଛି
ହୁଁ ସବୁଆଡେ ପ୍ରାୟ ଏଥରକ ଅଧିକ ହେଇଛି ଆରଥରକ ମାନେ ଦି ବର୍ଷରୁ ଏତେ ହଉନଥିଲା ଥିଲା ଏଇଥରକ ଅଧିକ ହେଇଛି
ହଁ ଏଥରକ ବହୁତ ଅଧିକ ହେଇଛି ଆମ୍ବ ଆତ ତମ ଚୁଟଉପଡୁଛି ନା
ହ
ଆ
ଉଠ ତ ଝାଡ଼ା ସେ ତ ବହୁତ ହଁ
ତ କାହିଁକି ଏତେ ଉପୁଡିଛି
ହଁ ପା ବହୁତ ଉପୁଡୁଛି ଆଉ ଯଦି ତେଲ ନ ଲଗେଇବୁ ଅଧିକ ଉପୁଡିବ ତେଲ ଲଗେଇଲେ ବି ଆଉ
ହ ପୁରୀିବଇ ତମର ହାର୍ମୋନଲାନ୍ସ ଅଛି ିକି
କେହି ଜାଣେ ଯାଇକି ଡକ୍ଟର କୁ ଦେଖିବାକୁ ପଡିବ
ମୁଁ ତ ଦେଖୁଥିଲି ମୋର ତ ହରମୋନାଲି ବାଲା ଅଛି
ଓହୋ ନା ମୁଁ ଦେଖ ହଉନି ସେଇ ମୁଁ ବେଶୀ ତେଲ ଲଗଉନି ଚିପ୍ ଚିପ୍ ଇଏ ଗରମ ରେ ଚିପଚିପିଲା ବେଳକୁ ବିରକ୍ତି ଲାଗୁଛି ସେଇଥିପାଇଁ ଦେଖଉନି ନା ସାର ଲଗହୁନି
ନା ମେଡିକାଲ ଟିକେ ଦେଖେଇବ କାଳେ କଣ ଅସୁବିଧା ହେଇଥିବ ଯଦି
ହଁ ଦେଖିଆ
ଗରମରେ ତ ଉପୁଡିବ ତବେ ବହୁତ ଟେକ୍ସ ସୁପଡ଼ଛି
ହୁଁ ସେ ଅ ଗରମ ରେ ତେଲ ଲଗେଇଲା ବେଳକୁ ଫେ ସେ ଟି ହେଲା ବେଳକୁ ପୁରା ଆଉ ଚୁଟିର ଅବସ୍ଥା ନଥାଏ ଫେରେ ସାମ୍ପୁ କରିବାକୁ ପଡିବ
ହଁ ନହେଲେ ପୁରୁରା ମାନେ କେମିତି ଗ୍ୟାସ୍ ହବ
ହଁ ସେମତି ହିଁ ସେମିତି ସ୍ମେଲ ଟାଇପ ର ହେଇ ଯାଏ ପୁରା ହେଇଯାଏ ପୁରା ଅଜୀବସା
ତେଲ ଲଗେଇଲେ କଣ ଅଧିକ ଦିନ ରହି ହବ କି? ତେଲ ଲଗିଲଲେ ବହୁତ ଗରମ ହ
ହୁଁ
ଆଉ ତମେ କଣ ସ୍କିନ୍ କେୟାର ୟୁଜ୍ କରୁଛ?
ସ୍କିନ୍ କେୟାର ସ୍କିନ୍ କେୟାର ମୋର ମୋର ଏବେ ଚାଲିଛି ଫକ୍ସ ସେଲରା
ଓହୋ ସବୁ ପ୍ରଡକ୍ଟ ଫକ୍ସ ଟେଲ୍ ର ଓ ହ
ସେଟା ଆମେ ଭଲ
ଟୋନର ସନ୍ସ୍କ୍ରିନ ଫଂସ୍କ୍ରିନ ସବୁ
ନା ଟୋନର ତ ୟୁଜ୍ କରୁନି ମ ଟ୍ରେଜ ର ଅଛି ଆଉ ଫେଶ୍ଵାଶ ଅଛି, ଆଉ-ଉ-ଉ-ଉ ସଂସ୍କ୍ରି ନ ତ ଡ଼ଟ୍ ନ କି ର ସବୁ ଅଲଗା। ଖାଲି ଫେଶ୍ଵାଶଟା ମୋତେ-ଏ-ଏ ଆଉ ଫୋକ୍ସ ଟୁଲ ର ଭଲ ଲାଗିଲା ବୋଲି କି ମୁଁ ସେଇଟା ୟୁଜ୍ କରୁଛି। ଆଉ ସନସ୍କ୍ରିିନରେ ଏବେ ଯୋଉ ନୂଆ ବାହାରିଛି କି କୀଟ ବାଲା ସେଟା ସେଟା ୟୁଜ୍ କରୁଚି ଡଟ୍ ଇନ୍ କି ର। ଆଉ ସେଇଆ ଚାଲିଛି ଆଉ। ତମର?
ମୋର ସବୁ ମିଶାମିଶି।
ହି-ହି-ହି ହଁ ଏତେ ସବୁ ଗୋଟେ ପ୍ରଡକ୍ଟ ୟୁଜ୍ ଚାଲିବ ନ ଚାଲିବ ଏବେ
ତମ ସ୍କିନ୍ ଟାଇପ୍ କଣ?
ସ୍କିନ ମୋର ସେଇ ମାନେ ମିଡିୟମ ନା ଡ୍ରାଏ ଅଇଲି ସେ ମିଡିୟମ୍ ରେ ଚାଲିଚି। ହଁ କମ୍ୱିନେସନ
ସେଇଥିଲାଗି ମୁଁ ସବୁ ସବୁ ପ୍ରଡକ୍ଟ ମାନେ ଦେଖୁଛି ଦେଖିବା କୋଉଟା ମୁହଁରେ ପରଫେକ୍ଟ ହଉଛି।
ମୋର ବି ସେ ମୁଁ ବି ସେମତି ଦେଖିକି ଫେର୍ ଯଦି ଡ୍ରାଏ ହେଲା ଦେବି ସେ ଫେରି କେମତି ଟାଇପ୍ ର ଗୋଟେ ଅଇଲି ଲଗେଇଦେଲି ଫିର ସେ ଅଇଲି ମାନେ ଯୋଉ ଟାଇପ ର ଲ ବେଳକୁ ସେ ଅଲଗା ରିଏକ୍ସନ ହେଇଯାଉଛି
ହଁ କିନ୍ତୁ ଏବେ ସେଇ ଡକ୍ଟର ସେ ସକ୍ର ଟା ଏବେ ନଆ ୟୁଜ କରୁଛି ହଁ ସେଇଟା ଏବେ ଠିକ ଠାକ ଚାଲିଛି ତ
ହଁ ଭଲ ଯୋଉଟା ସ୍କକୁ ସୁଟ୍ କରିବୁ ସେଇଟା ଲଗେଇଲେ ଭଲ ନହେଲେ ଫ ସ୍ନ୍ ପ୍ରବଲେ ଗୋଟେ ଜା
ହଁ ତମ ଦେହ ଠିକ ଠାକ ଅଛି
ହୁଁ ମୋ ଦେହ ଠିକ ଠାକ ଅଛି ଚାଲିଛି ଆଉ
ଓୋ ଏବେ କଣ କରୁଛ ବସିଛ
ହଁ ବାସିଥିଲି
ଆଉ ସନ୍ଧ୍ୟା ବେଳେ କଣ କରିବ
ସନ୍ଧ୍ୟା ବେଳେ ଦେଖିବା ଭ ଭୋକ ଲାଗିଲାଣି ମତେ ଏବେଠୁ ଖାଇବି କିଛି କରି କି
ଓହୋ ତମେ କଣ ଖାଇଥିଲ କେତେବେଳେ ଖାଇଥିଲା କି ତମେ
ଆଜି ଖାଇଥିଲ ଦିଦଲେ
ଦିଇଟାରେ ଖାଇକି ଏବେଠୁ ଭୋକ ଗଲାଣି
ହଁ ମତେ ଭଉ
ଓହୋ ହଉ ତାହେଲେ ଆଉ
ହ ଠିକ ଅଛି
ହ
ହଁ